ହାଲୋ।
ହଁ ମ୍ୟାଡାମ୍ କୁହନ୍ତୁ। ହାଲୋ।
ହଁ, ଭଲ ଅଛ?
ହଁ ମୁଁ ଭଲ ଅଛି, ଆପଣଙ୍କୁ ବୋଧେ ଥଣ୍ଡା ହେଇଯାଇଛି ନା କଣ?
ହାଲୋ।
ହେଲୋ।
ହେଲୋ।
ହଁ କୁହନ୍ତୁ ଶୁଭୁଛି କୁହନ୍ତୁ।
ମୁଁ ଟିକେ ରୋଷେଇ ଛୁଙ୍କ ଛୁଙ୍କ ଯାକ ଦିଆ ହଉନି କି
ହଁ, ହଁ।
ହଁ ରୋଷ
ହ୍ୟାଲୋ।
ଷେଇ ଗଲାବେଳେ ଯୋଉ ଛୁଙ୍କ ହିଁ ହଉଚି।
ଆପଣଙ୍କର ମୁଁ କହିଲି ଆପଣଙ୍କର ନେଟୱାର୍କ ଇସୁ ରହୁଛି ବୋଧେ ଶୁଭା ହଉନି।
ହଁ ସେଇ
କୁହନ୍ତୁ।
ହଉଛି ଜୋରେ ହଉଚି।
ବର୍ଷା ହେଇଛି କି?
ଏବେ ଶୁଭୁଛି।
ହଁ, ହଁ ଶୁଭିଲା, ମୁଁ କହିଲି ଆପଣଙ୍କ ସେପଟେ ବର୍ଷା ହେଇଛି କି?
ବର୍ଷା ହେଇନି ପାଗ ଖାଲି ଖରାପ କରିଚି ତ ବୋଧେ ସେଥିପାଇଁ ଏମିତି ହଉଚି।
ଓ ଆଚ୍ଛା, ଆଚ୍ଛା ଆମର ଏପଟେ ବର୍ଷା ଉ
କଣ କରୁଚ? ହଁ ଆମର ବି ଏପଟେ ଉଠେଇଚି କିନ୍ତୁ ବର୍ଷା ହେଇନି।
ଆଚ୍ଛା ଏଇ ଛାତ ଉପରେ ବୁଲୁଥିଲି ଟିକେ ଥଣ୍ଡା ପବନ
ଆଉ ଖାଇସାରିଲନି?
ନା ଖିଆ ପିଆ ହେଇନି। ଆପଣଙ୍କ ଘରେ? ନା ନା ହେଇନି ଆପଣଙ୍କ ଘରେ?
ନା ମୋର ବି ହେଇନି ମୋର ଚାଲିଚି ରୋଷେଇ ଚାଲିଛି।
ଆଜି କଣ କରୁଛନ୍ତି?
ଆଜି ଆଜି ସକାଳୁ ଟିକେ କାମ ଥିଲା, ତାପରେ ମୋର ପରୀକ୍ଷା ଅଛି, ମୁଁ ସେଥିପାଇଁ ଟିକେ ପଢାପଢି ଏମିତି ଏବେ ରୋଷେଇ ତାପରେ ଖାଇକି ଶୋଇବି ଆଉ। ଆଉ ତୋମର?
ଆଜ୍ଞା। ନା ମୋର ବି ସେମିତି ରୋଷେଇ ଆଜି ରୁଟି ହେଇଛି ରୁଟିକୁ ସ
ତୁଳା ଟା ଆମ ଦେହ ପାଇଁ ବହୁତ ହିତରୀ। ହନ୍ତା ରାତି ଯେତିକି କ କମ ଖାଇବା ଦେହ ପାଇଁ ସେତିିକି ଭଲ। ହାଲକା ଜିନିଷ ହିଁ ରାତି ଖାଇବା କଥା।
ସେଇଟା ପରା। ଭଲ ଲାଗେ ଯେ ମୋତେ ସନ୍ତୁଳା ବନେଇ ଆସେନି ଟେଷ୍ଟି, ମାନେ ଯୋଉ ପୁରା ସ୍ଵାଦିଷ୍ଟ ଯୋଉ ବନେଇ ଆସେନି ମୋତେ ଭଲସେ ଆଉ।
କିଛି ନୁହେଁ ସାଧା ଆପଣ କଣ କରିବେ ପ୍ରଥମେ ଶୁଣନ୍ତୁ ପ୍ରଥମ ପ୍ରଣାଳୀ ଟା କହୁଛି ଆପଣ ଶୁଣନ୍ତୁ ଆପଣ ପରିବା ନେଇଯିବେ। ସବୁ ପ୍ରକାର ପରିବା ନେଇଯିବେ, ଯୋଉଟା ଆପଣଙ୍କୁ ପସନ୍ଦ ନାହିଁ ତା ସାରୁ ଯଦି ପସନ୍ଦ ନାହି ସାରୁ କାଢି ଦେବେ। ଆଉ ଭେଣ୍ଡି ଯଦି ପସନ୍ଦ ନାହି ଭେଣ୍ଡି କୁ ଛାଡି ଦେବେ, ତା ତା ଛଡା ଯେତିକି ଉଁ, ଆପଣଙ୍କୁ ପରିବା ପସନ୍ଦ ନେଇଯିବେ, ତାକୁ ଧୁଆ ଧୁଇ କରିକି ପ୍ରେସର୍ କୁକରରେ ସିଜେଇ ଦେବେ ଫାଷ୍ଟ୍, ଲୁଣ ଟିକେ ହଳଦୀ ଟିକେ ଦେଇକି ତାକୁ ସିଝେଇ ଦେବେ, ଗୋଟେ କିମ୍ବା ଦି ଟା ସିଟି ଦେଇ ଦେଲେ ବି ବି ହେଇଯିବ। ଦେଇ ସାରିଲା ପରେ ତାକୁ କଣ କରିବେ ଅଳ୍ପ ତେଲ ବେଶୀ ବି ତେଲ ନେବେନି ଅଳ୍ପ ତେଲ ନେଇଯିବେ। ଶୁଖିଲା ଲଙ୍କା ଆଉ ଫୁଟଣ ଫୁଟଣ ନେବେ ନହେଲେ ଜିରାବି ନେଲେ ଚଳିବ ସୋରିଷ ଜିରା ଆପଣ ଯାହନେଇ ପାରିବେ ନେଇକିରି ତାକୁ ପକେଇ ଦେବେ ସନ୍ତୁଳାଟା ଆମର ଯୋଉ ଅଁର ସିଝା ହେଇଥିବ ତାହାକୁ ପକେଇ ଦେବେ। ହେଇଗଲା ସନ୍ତୁଳା ଆମର ଆଉ କଣ ଆ ପ୍ରଣାଳୀ ପୁରା ସହଜ।
ହଁ ମୁଥରେ ଚେଷ୍ଟା କରିବି ତମ ପ୍ରଣାଳୀ ନେଇକି ରୋଷେଇ କରିବାକୁ।
କରନ୍ତୁ କରନ୍ତୁ ବୋହୁତ୍ ଭଲ ଦେହ ପାଇଁ ବୋହୁତ୍ ହିତକାରୀ ଜିନିଷଟା।
ହେଲେ ମାନେ କଣ ଏବେ ଏବେ ଆଉ କଣ ଚାଲିଚି? ଏବେ କଣ ବୁଲାବୁଲି ହେଇଥିଲାକି କଣ?
ନା ମୁଆଉ କୁଆଡ଼େ ଯାଇନି ବୁଲିବା ପାଇଁ ଏଇ ରଜ ଯୋଉ ଆସିଲା। ଆଉ ରଜରେବି ଆଉ ଏତେମୁ ବାହାରକୁ ଯାଇନି ଦେହ ଟିକେ ଖରାପ୍ ଥିଲା। ଅସୁସ୍ଥ ଆଉ କୁଆଡ଼େ ଯାଇ ହେଲାନି। ହଁ ଏବେ ଭଲ ଅଛି ଆଉ ଆପଣଙ୍କ ଘରେ କେମିତି କଣ ଚାଲିଥିଲା?
ହଁ ମୋର ପୁରା ଭଲ ମୋର ରଜରେ ସେମିତି କିଛି ହେଇନି ମୁକିଛି ପାଳନ କରିନି। କାହିଁକି ମୋର ପରୀକ୍ଷା ଥିଲା ମୁଆଉ କରି ପାରିଲିନି ମୁଖାଲି ଏବେ ଯାଇଥିଲି ମୋର ଗୋଟେ ପରୀକ୍ଷା
ହୁଁ ହୁଁ ହୁଁ।
ଭୁବନେଶ୍ଵର୍ ଯାଇଥିଲି ଆଉ ମହାପ୍ରଭୁ ମୁଁ ଦର୍ଶନ କରିକି ଆସିଲି ପ୍ରଥମ ଥର ପୁରୀ ଯାଇଥିଲି ସେଟା ବୋହୁତ୍ ଖୁସି ଲାଗିଲା।
ହଁ ହଁ ଠାକୁରଙ୍କରତ ଡୋରି ଜଗାର ଡୋରି ଖୋଲିଲେ ସମସ୍ତେ ଯାଇ ପାରିବେ। ଜଗା ଯୋଉ ପର୍ଯ୍ୟନ୍ତ ତାଡୋରି ଖୋଲିନି ହଁ ହଁ କୁହନ୍ତୁ?
ସାତ ବର୍ଷ ମୁପୁରା ଲାଗିଲି ମାନେ ଯିବାକୁ ବୋହୁତ୍ ଚେଷ୍ଟା କରିଚି। ଭୁବନେଶ୍ଵର୍ ରୁ ଅଧାରୁ ମୁଆସିଛି ପୁଣି ଫେରିଚି ତ ଏଟା ପ୍ରଥମଥର ମୁଁ ଯାଇଥିଲି ଦର୍ଶନ ପାଇଁ।
ହୁଁ ହୁଁ ହୁଁ। ମତେବି ବୋହୁତ୍ ଇଚ୍ଛା ଯିବାକୁ ମୁଯାଇଚି ଛୁଆ ବେଳେ ବୋହୁତ୍ ଥର ଯାଇଚି।
ଏବେ ଏବେ ତମେ ଯାଅନି ଏବେ ଜମା ଯାଅନି ଏତେ ଭିଡ଼ ଏତେ ଭିଡ଼ ତମେ ଅଣନିଶ୍ୱାସି ହେଇଯିବ ତାଭିତରେ।
ଆଉ କଣକରିବା ରଥ ଯାତ୍ରା ଅଛି ଆଗକୁ ବାହୁଡ଼ା ରଥ
ହଁ ସେଥିପାଇଁବି ଭିଡ଼ ଆ ପୁରା ତିନି ଚାରି ଘଣ୍ଟା ପୁରା ଲାଇନ୍ ଲାଗିବ ପୁରା ପୁରା ଧାଡ଼ି ଲଗେଇବୁ ପୁରା ତାପରେ ବୋହୁତ୍ ଗହଳି ଏତେ ଗହଳି ପୁରା ନିଶ୍ୱାସ ନେଇ ହୋଉନି ତାଭିତରେ। ଦର୍ଶନର ସେଯୋଉ ଗୋଟେ କମ୍ ସମୟ ଥିବ।
ହଁ ହଁ।
ବୋହୁତ୍ ଭିଡ଼।
ବୋହୁତ୍ ଆଁ ଜଗାଙ୍କ ଦର୍ଶନ ପାଇଁ ଲୋକ ବାହାରୁ ବାହାରୁ ଆସୁଛନ୍ତି ଆଉ କଣ କରିବା?
ହଁ ବୋହୁତ୍ ହଁ ହଁ ସେଇୟା।
ତୋରଟିକେ ଝଲକ୍ ଦେ ଦେଖିବାପାଇଁ ସମସ୍ତେ ବାୟା। ଛୁଆରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ବାୟା।
ମୁବହୁତ୍ ବର୍ଷ ହେଲାଣି ଚେଷ୍ଟା କରୁଚି ମୁଯିବି। ବେଳାଭୂମି ରାତିରେ ଯାଇଥିଲୁନା ଏତେ ଟିକେ ଯାଇ ହେଲାନି ସମୁଦ୍ର କୂଳର ଟିକେ ଖାଲି ବୁଲିକି ପଳେଇ ଆସିଲୁ ଗୋଟେ ଗୋଟେ ଥର ଯାଇକି ପଳେଇ ଆସିଲୁ ମୁଁ ଟିକେ ସ୍ଵର୍ଗଦ୍ଵାର ଗଲି।
ହୁଁ ହୁଁ ହୁଁ ମତେ ସ୍ଵର୍ଗଦ୍ଵାର ଯିବାକୁ ଡର ଲାଗେ। ମତେ ଭଲ ଲାଗେନି ଯିବା ପାଇଁ। କାରଣ ମୁଁ ସେଇଠି ଦେଖିଦିଏ ସମସ୍ତଙ୍କୁ ମୋଛାତିଟା କଣ ହେଇଯାଏ। ହ୍ୟାଲୋ। ଦୋ।
ଆଉ ହୁଁ।
ହ୍ୟାଲୋ।
ହୁଁ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଲ
ହଁ କୁହ ଆପଣଙ୍କ ନାହିଁ ଶୁଭୁନି। ହ୍ୟାଲୋ।